ହ୍ୟାଲୋ।
ହ୍ୟାଲୋ। ହଁ ମ୍ୟାଡ଼ାମ। ନମସ୍କାର ଜୟ ଜଗନ୍ନାଥ।
ଗାଏ ମସ୍ତ ଜୟ ଜଗନ୍ନାଥ। ହ୍ୟାଲୋ।
କଣ କରୁଚୁଲି?
ଏ ବସିଛି ଆଉ କଣ? ହ କାମ ସାରିକି ବସଛୁ ଆଉ ଆପଣ?
ହୁଁ ଆଦାୟୀ ହୁଏ। ହଁ ମୁଁ ବି ଆମ ଏବେ ନା ଯୋଉ ଆମ ଏଠି ଏପଟେ ବହୁତ ବର୍ଷା ହଉଛି ନା
ହଁ ହଁ।
ତ ଆଜି ଭାବୁଛନ୍ତି ତାମାନେ ଅ ନା ରୋଡ ହଁ ତୁ ଭାବୁଛୁ କି ଆମେ ତାମାନେେ ଗୋଟେ ଆଜି ଗୁପଚୁପ କରିବୁ ଭାବୁଛୁ।
ବା ବା ଭଲା ସ୍ପୈସାଲ ଡିସ୍ ବନଉଛ ଆଉ ଏ ପାଗ ହିଁ ଟେଷ୍ଟ୍ ତୋ ବଢିଆ ଲାଗିବ ଗୁପଚୁପ ଟା। ତ ଗପଚୁକୁ କିଣିକି ଆଣିବ ନା ମଇଦାରେ ଘରେ କରିବ।
କଣ କହିଲେ?
। ନାଇଁ ନାଇଁ ମୁଁ କହିଲି ଗ ଗୁପଚୁପ୍ ଟା କିଣିକି ଆଣିବେ ନା ଘରେ ତିଆରି?
ନା-ନା-ନା କିଣା ନା-ନା କିଣା ହେଇଚି ଗୁପ୍ ଚୁପ୍।
ଆଜ୍ଞା।
ଆଉ ଥ ଥରେ ନା ମୁଁ କରିଥିଲି, ହଁ ସବୁ ଅଛି। ଘରେ, ଆଉ ମୁଁ ଥରେ କରିଥିଲି ଯୋଉ ଗୁପଚୁପ ଟା ମାନେ ମଇଦାରେ ତିଆରି କରିଥିଲି। ଏତେ ବହୁତ ପରିଶ୍ରମ ଯୋଉ ଲାଗିଲା ତ ଭାବିଲି କି ନାଇଁ ଟାଉନବଟର ମାନେ ଯୋଉ ପ୍ୟାକେଟ ରେ ଆସେ କିଣିଦଲେ ତାମାନେ ବେଟର ହେବ‌।
ସେ । ପରିଶ୍ରମ ଯୋଉ ମାନେ କଲା କ୍ଲାରିଟ ହେଇଗଲାଣି। ଆମର ଦିନ ଅଧେ କରିବାକୁ ମାନେ ଇଏ ଅଙ୍ଗ ବିଣ୍ଡବ ଲାଗୁଚି।
ହଁ ସେଇଟା ତାର ବହୁତ ଛୋଟ ଛୋଟ କରିକି ନା ବହୁତ ତା ମାନେ କରିବାକୁ ପଡ଼େ, ଛୋଟ ଛୋଟ ଗୋଳା କରିକି।
ହ୍ୟାଲୋ।
ହଁ ତାର କଟ ହଁ ତାର ହଁ। ଅଛି।
ସିଏ ବି ବହୁତ ସ୍ପଞ୍ଜ କରି ଚକଟି ଥେବେ, ମାନେ ଗ୍ରେଭି ଭଳିଆ ମାନେ ଫୁଲିବ ମାନେ ଗୋଲ। ପୁରା ଅ ମାନେ ସେ ସେମିତି ଇଏ କର ସେମାନେ ନା ତାଙ୍କର ଭାବ ମାପ ଅଛି।
ହଁ। ହଁ ତାଙ୍କର ହଁ ସେରା ଯୋଉ ଅ ସେ ସେରା ସବୁବେଳେ ସେମାନେ କରୁଛନ୍ତି ବି ନା। ଆଉ ଆ ଯିଏ ଆମର ଯୋଉ ଖାଇବା ଟା କହୁଛନ୍ତି କ, ଆଜି ଆମର ଯୋଉ ରୋଷେଇ ଆଜି ହେଇଥିଲା ଅ ଭାତ, ଡାଲି ଆଉ ଯୋଉ ପନିର ତରକାରୀ ହେଇଥିଲା। ଆଉ ଯୋଉ ଖଡା ଶାଗ ହେଇଥିଲା। ଆଉ ଫୁଲକୋବି, ଭେଣ୍ଡି ଆଉ ଯୋଉ କଣ କି କଦଳୀ ଭଜା। ସେତିକି
ଆଜି କଣ ସାଧା ରଇବାରେ ଖାଆନ୍ତିନି।
ଏବେ ଶାଶୁଘରେ ଅଛ, ଶାଶୁଘରେ ନା ଆମିଷ ଖାଆନ୍ତିନି।
ଆଜ୍ଞା ।
ହଁ ମୁଁ ମ୍ୟାରେଜ।
ବେବି ପ୍ଲାନିଙ୍ଗ
ତ ଖାଆନ୍ତିନି ତ ସେଥିପାଇଁ ଏଠି ମୁଁ, କଣ କହିଲେ?
ମୁଁ କହିଲି ବେବି ପ୍ଲାନିଂ କରିସାରିଲଣି?
ହଁ, ଚାଲିଛି ହେଇନି ଏପର୍ଯ୍ୟନ୍ତ। ହଁ, ହେଲାଣି ଦୁଇ ବର୍ଷ ହେଲାଣି।
ଓ ରଖିବେ ଆଉ।
ହଁ। ତ ସେଥିପାଇଁ ଏଠିକୁ ଆମିଷ ନାଇଁ। ଶାଶୁ ଘରେ ମା ବାପା ଆ ଦାଦା, ନନୀ ଆଉ ଇଏ ଆଉ ମୁଁ। ମୁଁ ଆକଚୁଆଲି ମୋ ମା ମା ଘରେ ରହେ। ସେଠି ମୁଁ ଜବ୍ କରେ ନା। ତ ଏବେ ତାମାନେ ମୋର ଏଜ୍ଜାମ୍ ଗୋ ଟେ, ମୁଁ ଏଠି ତାମାନେ ବୁଲିବାକୁ ଆସଥିଲି। ଛୁଟି ବି ଥିଲା ନା। ତ ମୁଁ ମାସେ ଦୁଇ ମାସ ଛୁଟି ନେଇକି ଏଠୁ ପଲେଇ ଆସିଚି।
ଆଜ୍ଞା।
ତ ତା ମୋର ଏକ୍ଜାମ ବି ଗୋଟେ ଚାଲିଛି ଶାଶୁ ଘରେ ମା, ବାପା ଅ ଦାଦା, ନାନୀ ଆଉ ତାଙ୍କର ଗୋଟେ ପୁଅ ଆଉ ଇଏ ଆଉ ମୁଁ। ଏ ଏବେ ଅଛୁ।
ଅ ହଁ। ଆପଣ କଣ କରୁଛନ୍ତି ଏବେ ଷ୍ଟଡି କରୁ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
ନା ମୁଁ ହଁ ଏଜ୍ଜାମ୍ ବି ଇଗନୋରେ ଗୋଟେ କୋର୍ସ ଟେ କରୁଚି ତ। ମୋର ଏଜ୍ଜାମ୍ ଏଟା ଥିଲା। ସେଟା ଆଉ ତା ସହିତ ମୁଁ ଟିଚର ଅଛି। ତ ସେମିତି ଚାଲିଚି ଆଉ। ଗମେଣ୍ଟ ଟିଚର ତ ନାହିଁ, ପ୍ରାଇଭେଟ୍ ଟିଚର ଅଛି। ଗମେଣ୍ଟ ତ ମିଳୁନି ସହଜରେ କେତେ ପରିଶ୍ରମ କରିବାକୁ ପଡୁଛି। ଗମେଣ୍ଟ ଟିଚର ପାଇଁ।
ଷ୍ଟ୍ରିମ କଣ ଥିଲା ଆପଣଙ୍କର?
ଷ୍ଟ୍ରିମ ମୋର ସାଇନ୍ସ ଥିଲା।
ଆ ଆପଣ କୋଉ ଇଏରେ ସବଜେକ୍ଟରେ ଅଛନ୍ତି ଟିଚର?
ଅ ମୋର ହେଲା ସାଇନ୍ସ ଅଛି।
ଆଜ୍ଞା କୋଉ ସରସ୍ଵତୀ ନା ଏ ଯୋଉ ଇଂଲିଶ ମିଡିୟମ
ନା ନା ଇଂଲିଶ ଇଂଲିଶ ମିଡିୟମ ରେ। ହଁ ତ ସେମିତି ଚାଲିଛି ଆଉ ଏଇ
ଟା ଆସି ନାଇ
ସ୍ୟାଲେରୀଟା ଅଛି ମ୍ୟାମ ଦଉଛନ୍ତି ଦଶ ଦଉଛନ୍ତି ଏବେ। ମୁଁ ଏକ୍ଚୋଲି ଯୋଉଠି ଥିଲ ନା ସେଇଟା ମୁଁ ଛାଡିଦେଲି ଆଉ ତାପରେ ପୁଣି ଏଇଟା ମୋର ତିନି ନମ୍ବର। ଥର ତ ଏବେ ଏବେ ତାମାନେ ଦୁଇ ମାସ ହଉଛି ଏବେ କରୁଛି।
ସେ ପମୋସନ ହେଇଗଲା ହେଇଯିବ ଯେ।
ହଁ ଆଉ ପ୍ରିଭିଅସରେ ନା ଗୋଟେ ଏନ୍ଜିଓରେ ଥିଲି। ସେଠିକି ତାମାନେ ଭଲ ସ୍ୟାଲେରୀ ଦୋଉଥିଲେ।
ତ ସେଟା ଏବେ ତାମାନେ ଛାଡ଼ି ଦେଇଚି। ଆଇଡ଼ିଆ ନୂଆ ଗୋଟେ ଉ ବ୍ୟାଙ୍କ କରିଚି ସେଟା ବୋହୁତ ତା ମାନେ ଯିବା ଆସିବା ଟିକେ ଥିଲା। ସେଟା ବି ତୁମକୁ କେତେ ଦୁ ଦିଇ ବର୍ଷ ସେଟା ବି କଲି। ସେଥିରେ ଭଲ ଥିଲା ସ୍ୟାଲେରୀ ଭଲ ଥିଲା ବାକି ଟିକେ ଡିଷ୍ଟାନ୍ସ ହେଇ ଯାଉଥିଲା। ଏଇଟା ହଁ ଘର ପାଖରେ ଅଛି। ସେଇ ଦୁଇ ତିନି କିଲୋମିଟର ଭିତରେ।
ହଁ ଆଜ୍ଞା। ଆଉ ଏବେ ଅସୋକପୁର ବୁଲାବୁଲି କରିବାକୁ ଯାଇଥିଲେ ହଲ
ଏବେ ତ ଆମେ ନା ଏବେ ଯାଇନି ମୁଁ ଆର ବର୍ଷରେ ମୁଁ ଯାଇଥିଲି।
ହଁ ଏବ ବର୍ଷ ରଜ ବି ବୋହୁତ ଗୁଳଗୁଳି ଟା ହୋଉଥିଲା ନା।
ପୁଣି ଖରା ହଁ ଖରା ଯୋ ଏ ଏପ୍ ଏ ବର୍ଷ ନା ବୋହୁତ ଖରା ହେଲା। ପୁରା ଆମ ଏଠି ନା ଆମ ଯୋଉ ଏଇ ବଲାଙ୍ଗୀରରେ ପୁରା
ହଁ।
ହଁ ଅଡଚାଳିଶ ଡିଗ୍ରୀ ପୁରା ଥିଲା ସବୁଠୁ ହାଏଷ୍ଟ ଥିଲା ଆମ ବଲାଙ୍ଗୀରରେ। ତା ଉପରେ ବାହାରି ବି ହୋଉନଥିଲା ଆଉ ସାତ୍ ବଜେନୁ ଏତେ ଖରା ହୋଉ ଥିଲା ସକାଳ ସାତଟାରୁ ଆଉ ଆଉ ଘରୁ ଆଉ କା କାମରେ ଗୋଡ ବି କାଢି ହୋଉନଥିଲା। ଆପଣଙ୍କୁ ଏମିତି ଫ୍ରି ଟାଇମ ରେ କଣ କରିବାକୁ ଭଲ ଲାଗେ?
ଟାଇମରେ ଆପଣଙ୍କର ସ୍ନାକ୍ସ ହୋଉ ଚୋବେଇବା ପାଇଁ କି କି ନୂଆ ନୂଆ ୟୁଟୁବ ରୁ ଥାଏ ଏଁ ୟୁଟୁବରୁ
ଆଛା ଆପଣ କରନ୍ତି ୟୁଟୁବ ରୁ ଏତିମେ ଦେଖିକି?
ପଶ୍ଚିମ ଓଡ଼ିଶାର ଯୋଉ ଚାଉଳ ବରା କି ଯୋଉ ଚାହୁପର ତାଇ ରେ ଦିଅନ୍ତିନି ଚେ ହଁ ଚାଉଳ ବରା କି ଆଜି ଆଉ
ହୁଁ।
ପୁ ମେସିମେଇ ସ୍ନାକ୍ସ ଜଳଖିଆ ଓପରେ ତା ଚି ହେଲା କି ଆଉ ଅନ୍ୟାନ୍ୟ ନୁ ନିୟୁ ନିୟୁ ଆଡ଼ମିସ୍
ମତେ ବି ସେମିତି ନା ନୂଆ ନୂଆ ତା ମାନେ ଖାଇବା ପାଇଁ ଭଲ ଲାଗେ। କୌଣସି ନୂଆ ଆଇଟମ ଯଦି ହେବ ତାହେଲେ ମତେ ଖାଇବା ପାଇଁ ସେଇଟା ବୋହୁତ ଭଲ ଲାଗେ।
କରିବାଟା ହିଁ ତ ଭ
ହଁ ହଁ ଆଉ ଆପଣ ଦେଖିବେ ନା ଯାହାକୁ ତାମାନେ ଯୋଉ ମାନେ ତାମାନେ ଖାଇବାକୁ ଭଲ ପାଆନ୍ତି ନା ସେମାନେ ବାଧ୍ୟତାମାନେ କରିକି ତାମାନେ ଖୁଆନ୍ତି ତାଙ୍କ ପରିବାର କି ଯାହାକୁ ବି ହଉ।
ହ ପଇସା ଫେରେଇବ ଆଣିକି ପଇସା ଫେରାଅ ଆଣିକି ହ୍ୟାଲୋ।
ହଁ ହ୍ୟାଲୋ। ଆପଣ କଣ ହବ ତାମାନେ ଆପଣଙ୍କର କ ଆପଣଙ୍କର କଣ ତାମାନେ ରାନ୍ଧିଲେ ସମସ୍ତ ଭଲ ପାଆନ୍ତି ଘରେ ଆପଣଙ୍କ ସ୍ପେସି ଆପଣଙ୍କର ସ୍ପେସିଆଲ ତାମାନେ ଡିସ୍ କଣ? ଯୋଉଟା କିି ଆପଣ ତମେ ରାନ୍ଧିଲେ ଆପଣଙ୍କ ଅ ଫ୍ୟାମିଲି କୁ ବହୁତ ଭଲ ଲାଗେ?
ମାନେ ମଟନ କରିବା ମତେ ଭଲ ଲାଗେ ସ୍ପେସି ଆଉ ଛଣା ଛନି ଉପରେ। ତାନି ଯୋଉ ପିଆଜ କଟ କରିକି ଆଗ ମାନେ ଇଏ ଖୀଚୀ କରିକି ଦିଆ ହୁଏ। ତା ବାଦେ ରସୁଣ ଅଦା ମାନେ ପେଷ୍ଟ ହେଇକି ଦିଆହବ ଗୋଟା ମସଲା କ ତ ବଗରା ହବ ସେଇଟା ମସଲା ଟୁ ମାନେ ଗ୍ରେଭି ରେ କଲର ଆସିବା ପର୍ଯ୍ୟନ୍ତ ତ କଷା ହବ ତ ତ ଆଇଦର ତମେ ମଟନ ଟା ସିଝାଅ କି କଞ୍ଚା ବି କର ଯୋମିତି କଲେ ବି ଟେଷ୍ଟ ମେନ୍ ହେଲା କଷେଇବା ଟା ହିଁ ମେନେ ମେନ ଯେତେ ଆମେ କଷେଇବା ଜିନିଷ ଟା ମସଲା ଟା ତା ମାନେ ଅଂଶ ଟା ଯାଇକି ତା ଗ୍ରେଭି ଟା ରେଡ୍ କଲର ଟା ହିଁ ଉଠିକି ଆସିବ ଉପରକୁ। ମତେ ମଟନ ର ସବୁ ଚର୍ବି ଚର୍ବି ଲାଇନ୍ ଟା ମତେ ବହୁତ ପସନ୍ଦ ଚର୍ବି ଚର୍ବି କିନ୍ତୁ ପେଟ ପାଇଁକି ଖରାପେ କିନ୍ତୁ ମ ପାଟି ପାଇଁ କି ଭଲ
ମତେ ବି ଭଲ ଲାଗେ ଚର୍ବି ହଁ ଚର୍ବି ମତେ ବି ଭଲ ଲାଗେ।
କୁ ସମସ୍ତେ ହଁ ସମ ଲେଗ ପିସ୍ କି ସିନା ପିସ୍ ଏଗୁଡା କରେ ତ ମୁଁ ଚର୍ବି ମୋର ଝୋଳ ମୋର ହିଁ ଫେବରାଇଟ ମୁଁ ଝୋଳ ଆଳୁ ଖାଲି କହିବି ପିଇ ଦେବି ବୋଲି ଟେଷ୍ଟ ଲାଗେ ଝୋଳ ଆଳୁ।
ହଁ ଆମେ ବି ଯେତେବେଲେ ମା ବି ଯେତେବେଲେ କରନ୍ତି ନା ଯୋଉ ମଟନରେ ମୁଁ ତାଙ୍କୁ କହିକି ତାଙ୍କୁ ଆଲୁ ବଡ ବଡ ଗୋଟା ଗୋଟା କରିକି ପକେଇ ଦିଅ ତ ସେ ଆଲୁ ଝୋଳ ଆଉ ଯୋଉ ମଟନ ର ଯୋଉ ଯୋଉ ଯୋଉ ଚର୍ବି ଥାଏ। ତାପରେ ହଁ ତାପରେ ଯୋଉ ଯୋଉ ଛାଳ ଯୋଉ ଥାଏ ସେ ଛାଳ ବି ବହୁତ ଭଲ ଲାଗେ ହଁ। ହଁ ରୁଟିଆ ରୁଟିଆ ମାଂସ ଝୋଳ ବଢି
ଚକୁଳି ପିଠା ହଉ ଦୋସା ଭଳିଆ ବଢ଼ିଆ ଲାଗିବ।
ହୁଁ ଆଉ ଯୋଉ ଆପଣ ଯୋଉ ମ ମୁଢି ସହିତ ବି ଖାଇଛନ୍ତି ମାଂସ ଝୋଳଟା?
ନାଇ ସେଇ ଢ଼େଙ୍କାନାଳ ନା ବାରିପଦା ମୁଢ଼ି ମାଁସ ଖାଆନ୍ତି ନା।
ହଁ ସେଟା ବି ନା ଆପଣ ଟେ ଟେଷ୍ଟ କରିବେ ଦେଖିବେ ବହୁତ ଭଲ ଲାଗେ ସେଟା ବି ପୁରା ଗରମ ଗରମ। ଥିବ ଆଉ ଯଦି ମୁଢି ସେଠୁଠୁ କଣ ଇ ଓ ଓହୋ ଆପଣଙ୍କୁ ସେଠୀ ମିଲେ କି ନାଇଁ। ହଁ ଆପଣଙ୍କ ସେଠି ମିଲେ ମୁଢି ମିଲେ?
ମୁଢି ପଦାରେ
ଓହୋ ଓହୋ ସେଠାରେ ଆ ହଁ ହଁ ଭୂଜା ହଁ। ଯିଏ ଯୋଉଠି କହିବେ ତାମାନେ ପାରନ୍ତି ସେଟା ବି ଆପଣ ଯଦି ଖା
ଏରିଆ ନା ତ ଏଠି ଭୂଜା ମିଳିପାରିବ କାହିଁକି ନା ଧାନ ଅମଳ ହଉଛି ଚାଉଳ ବି ହଉଛି। ହଉଛି ଅରୁଆ ଚାଉଳ ବି ହଉଛି ଆମ ଚାଉଳ ହଉଛି ଅ ବିରିୟାନୀ ଚାଉଳ
ହଉଛି ଆଜିଏଇ ମାନଙ୍କର ମାନେ ଉ ମାନେ ଯୋଉ ଭଲ ସରୁଦାର ଯୋଉ ବେଶୀ। ହଁ ରେଣ୍ଟର ଯୋଉ ଚାଉଳ ଅଧିକା ଦାମର ଜିରା ରାଇସ। କରିବା ପାଇଁ କି ଲେମନ ରାଇସ୍ କରିବା ପାଇଁ କି।
ହଁ ହଁ।
ହ ତ ଏଠିବି ମୁଡ଼କି ଚାଉଳ ବି। ତିଆରି ହୁଏ ଆଜ୍ଞା ତମେ ବି ମେ ବି ମାନେ ବିରିୟାନି ମତେ
ହଁ।
ବିରିୟାନୀ ମତେ ପ ଦୋସା ମୋମୋସ। ମସ୍ତା ମୋର ଏ ସବୁ ମୋର ନୁଡୁଲସ ଉପରେ ଅ ମାନେ ମୋର ଇପ। ପି ମାଗି ମାନେଗୋଟେ ଭେଜ ଜିନିଷ ସବୁ ପକେଇକି ଆଇଟମ କରିବାକୁ ଭଲ ଲାଗେ ନ ସିମ୍ପଲ କରିବାକୁ ମୋତେ ଭଲ ଲାଗେ ନାଇଁ।
ଆଉ ଆପଣ ଖିଚଡି ଖିଚଡି ଭଲ ଲାଗେ ଆପଣଙ୍କୁ?
ହଁ ମିଡିଲ କ୍ଲାସ ତ ହାପି ଫାମିଲି ଛୋଟ ଫ୍ୟାମିଲି ନ ଅ ଆଇଦର ବଡ ଫ୍ୟାମିଲି ନୁହୁଁ କି ଛୋଟ ଫ୍ୟାମିଲି ନୁହଁ ତ ମିଡିଲ।
ହୁଁ।
କ୍ଲାସ୍।
ହଁ। ଆ ଆଉ ଖିଚଡ଼ି ଖିଚଡ଼ି ଖାଆନ୍ତି।
ନାଇଁ ଖିଚଡି ମତେ ଭଲ ଲାଗେନି ନା ନା ଖିଚଡି ମତେ ଭଲ ଲାଗେ ନାଇଁ। କି ହଳଦିଆ ଭାତ ଭଲ ଲାଗେ ନେଇଁ ମତେ ଅରୁଆ ଭାତ ହିଁ ଫେବରାଇଟ ହ୍ୱାଇଟ୍ ଭାତ।
ହଁ ଅରୁଆ ଭାତ ତ ଭଲ ଲାଗେ ହଁ ଅରୁଆ ଭାତ ଭଲ ଲାଗେ। ଏଇ ଯୋଉ ଆମର ଯୋଉ ପର୍ବପର୍ବାଣୀ ଯୋଉ ହୁଏ ନା ଯୋଉ ସଂକ୍ରାନ୍ତି ସଂକ୍ରାନ୍ତି ଯୋଉ ହୁଏ ନା। ସଂକ୍ରା ସେ ସଂକ୍ରାନ୍ତି ନା କୌଣସି ପୂ ଯଦି ହେବ ତ ସେଠି ସେ ଅରୁଆ ଭାତ ନା ବହୁତ ଭଲ ଲାଗେ। ଅଡୁଆ ଭାତରେ ଟିକେ ଘିଅ ପକେଇଦେବେ।
ଆ ହଁ ନା ଘି ମୁଁ ଖାଏନି ଆମର ଘିଅ ହୁଏ ଆମ ମାନେ ଆମର ମାନେ ଗାଈ ଆମର ଗାଈ ଘର ହେଲା ଗଉଡ ଯାଉ କୁହନ୍ତି ବେହେରା ତ ଆମର ଘିଅ ବି ହୁଏ ମଖନ ହୁଏ ବଟର ହୁଏ ଦହି ବି ହୁଏ। ହଁ ମିଲ୍କ ହୁଏ ହଁ ମିଲ୍କ ହୁଏ ପନିର ହୁଏ। ସବୁ ହୁଏ ତ ମି ମତେ ପସନ୍ଦ ନୁହଁ ମାନେ ଆମ ନ ନୁହ ଆମ ଫ୍ରେଶ ନୁହଁ ଛେନା କି ଛେନା ପୋଡ଼ ମୋର ମିଠା ଉପରେ ପସନ୍ଦ ନୁହଁ ଦିଦି।
ଏ ହଁ ହଁ।
ସେଟା କଣ ହେଲା
ସେଇଠି ପନିର କରୁଥିବେ।
ଏଇଟା କଣ କ କର